ହାଲୋ।
ହଁ ହାଲୋ। ଗୁଡ଼୍ ଆଫ୍ଟନୁନ୍।
ଆଉ କେମିତି ଅଛ?
ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ଭଲ ଅଛି ଦେହ କେମିତି ଅଛି ତମର?
ଦେହ ଭଲ ଭଲ ଅଛି ଟିକେ ଦୁର୍ବଳିଆ କାହିଁକି ଲାଗୁଚି ଆଜି। ଖାଇବା ପିଇବା ଟିକେ ଏପଟ ସେପଟ ହେଇଯାଇଛି ତ ସେଥିପାଇଁ। ଦୁର୍ବଳିଆ ଲାଗୁଚି।
ଆଛା ଆଛା।
ସେ ମୁଣ୍ଡ ଟା ଟିକେ ଭାରି ଭାରି ଲାଗୁଛି।
ଆଛା। ଆଉ ଖାଇବା ପିଇବା ଠିକ୍ ଠାକ୍ କର ପାଣି ପିଆ ପିଇ କର ଠିକ୍ ଠାକ୍ ଖରା ଦିନ। ଆଉ ଟିକେ ବ ବର୍ତମାନେ ସୂର୍ଯ୍ୟଙ୍କର ତାପ ଅଧିକ ରହୁଛି ତ ଶରୀରରୁ ଜଳୀୟ ଅଂଶ ସେଇ ହିସାବରେ ଯାଉଥିବ। ତ ପାଣି ଆଉ ହଉଛି ଦହି। ପାଣି ଆଉ ହଉଛି ଯେମିତି କାକୁଡି ଏସବୁ ଥଣ୍ଡା ଜାତୀୟ ଖାଦ୍ୟ ଖାଅ ଆଉ ହଉଛି। କୋଲଡ୍ରିଙ୍କସି ବରଙ୍ଗ ଅଧିକ ବ୍ୟବହାର କର ପିଇବା ପିଇ କର ନା। ଯାହା ରହିଲା ପାଣି ଜାତୀୟ ଜିନିଷ ଯେମତି ପଇଡ ହଉ। କିମ୍ବା ହଉଛି। କାକୁଡି ହଉ ତରଭୁଜ ହଉ ଏସବୁ ଜିନିଷ କୁ ପ୍ରଚୁର ପରିମାଣର ସେବନ କର। ଆଉ ଦୁର୍ବଳିଆ ଲାଗିବ ନାହି ଆଉ ଘର କେମତି ଅଛନ୍ତି ସବୁ?
ଘରେ ଭଲ ଅଛନ୍ତି। ଝିଅକୁ ଟିକେ ଥଣ୍ଡା ହେଇଯାଇଛି। ଆଉ ଉ ମଔଷଦ ଖାଇକି ଟିକେ ଶୋଇଛି ସେ। ଆଉ ସମସ୍ତଙ୍କ ଦେହ ଭଲ ଅଛି।
ଏ ଯୋଉ ହଁ କୁହ।
ହଁ ତାଉ ତା ବାପାଙ୍କର ତ ତାଙ୍କର ଶ୍ଵାସ ତ ସେ ତ ତକ ଛୁ ପିଲା ବେଳୁ ସିଏ ରୋଗ ତ ଚାଲିଛି ଆଉ। ଏ ଯାଇଁ ଛଡ଼ିନି ଆଉ।
ଆଉ ତୁମେ ହଁ। ତୁମେ ଯୋଉ ପୂର୍ବ ବର୍ଷ ଗଲା ଶୀତ ଦିନରେ କୁଆଡେ ପିକନିକ ଯାଇଥିଲ ନା ଯାଇନଥିଲ।
ନାଇଁ ପିକ୍ ନିକ୍ ତ ଯାଇପାରିନି ଯେହେତୁ ମାନେ ତେବେଳେ ଯିବା ଅବସ୍ଥାରେ
ଆଚ୍ଛା ଆଚ୍ଛା ଆଉ ତା ପୂର୍ବରୁ କୁଆଡେ଼ ଗୋଟେ ଏମିତି ଗୋଟେ ଦର୍ଶନୀୟ ସ୍ଥାନ ଯାଇଛ ଯୋଉଟା କି ତମେ କେବେ ଭୁଲି ପାରିବ ନାହିଁ? ଆ ନିଜର ଗୋଟେ ମେମୋରିଏବଲ ମୁମେଣ୍ଟ ସେଠି ସ୍ପେଣ୍ଡ ହେଇଚି କୋଉ ଜାଗା ସେମତି
ହଁ ଯାଇଚି କିନ୍ତୁ ଯୋଉ କହୁଚି ଯୋଉ ଯାଇପାରି ନ ଥାନ୍ତି କିନ୍ତୁ ଯାଇଚି। ପୁରୀ ଯାଇଥିଲି ସମୁଦ୍ର ବେଳା ଭୂମି ଯାଇଚି। ଆଉ
ସମୁଦ୍ର ତମକୁ ଭଲ ଲାଗେ?
ବହୁତ୍ ଭଲ୍ ଲାଗେ।
ସମୁଦ୍ରର କଣ କୋଉ ଯେମିତି ସମୁଦ୍ରର କୋ କୋଉ ଜିନିଷ ଜେତିକି ତମକୁ ବହୁତୁ ଇଏ କରିଛି ଯୋଉ ହଉଛି ଭୁିଲ ହବ ନାହିଁ ସମୁଦ୍ର କୂଳରେ ବସିବା ହଉ କିମ୍ବା ସମୁଦ୍ର ବେଳାଭୂମିରେ ବୁଲିବା ହଉ ସମୁଦ୍ର ଲହଡିିକି ଦେଖିବା କୋଉ ଜିନିଷ ସବୁଠୁ ଅ
ସବୁ ସବୁ ମତେ ପସନ୍ଦ୍। ମାନେ ବେଳାଭୂମି ପାଖରେ ସନ୍ଧ୍ୟା ଟାଇମ୍ ହଉ ଆଠଟା ନଅଟା ହଉ ଯାଇକି ପୁରା ବାଲି ଉପରେ ବସିକି ସମୁଦ୍ର ଆଡକୁ ଅନେଇ ଥିବ ତ ସେପଟୁ ସୁଲ୍ ସୂଲ୍ ଯୋଉ ପବନ ବାଜୁଥିବ ଦେହରେ ତ-ସେ-ଦୃଶ୍ୟ ଟା ବଢିଆ ଲାଗେ। ଆଉ ସନ୍ଧ୍ୟା ବେଳର ସକାଳର ସେ ଯୋଉ ସକାଳର ଯୋଉ ସୁର୍ ର୍ଯ୍ୟ ଯୋଉ ଉଇଁବେ ତାର ଯୋଉ ବଢିଆ ଲାଗ
ମାନେ ତୁମ କଇବା କଥା ଯେ ସୂର୍ଯ୍ୟା ସୂର୍ଯ୍ୟାସ୍ତତା ସମୟ ଓ ସୂର୍ଯ୍ୟ ଉଦୟ ସମୟ ସେ ସମୟରେ ଯୋଉ ଶୀତଳ ସମୟ ଥାଏ ସୁଲସୁଲିଆ ପବନକୁ ଆଉ ହଉଛି ଶାନ୍ତ ପରିବେଶ ଆଉ ହଉଛି ସମୁଦ୍ର କୂଳର ଆଉ ବାତାବରଣ ତମକୁ ବହୁତ ପସନ୍ଦ୍ ଲାଗେ।
ବହୁତ୍ ପସନ୍ଦ ଆ ସେଠି ତ ଏମିତି ବେଶୀ କୋଳାହାଳ ଯୋଉ ଟାଇମ୍ ରେ ନଥିବ।
ଆଛା ଆଉ ସମୁଦ୍ର କୂଳରେ ଯେମିତି କି ସବୁ ବାଲୁଗାସ ଆକୃତି ହୁଏ ଯେମିତି କିଛି ଏ କ ବାଲ୍ ବାଲୁଗା ଶିଳ୍ପ କାମ କରାନ୍ତି ଯେ ଷ୍ଟାଚୁ ବଗରା କରନ୍ତି କିମ୍ବା କିଛି ବା-ବାଲିରେ କାହାର ପ୍ରତିମୂର୍ତ୍ତି ଆଙ୍କି ଙ୍କିବା କିଛି ଗୋଟେ ନୂତନ ଅ ଜିନିଷ ତିଆରି କରିବା ଏଇସବୁ ଜିନିଷ କେବେ ଦେଖିଛନ୍ତି ନା ଦେଖୀନାହାନ୍ତି?
ହଁ ଆମର ତ ଏଠି ପୁରା କାରୁକାର୍ଯ୍ୟରେ ସବୁ ପରିପୂର୍ଣ୍ଣ। କଳାକାର ତ ଏଠି ବହୁତ୍ ଅଛନ୍ତି ସେ ଯୋଉ ବାଲୁକାରେ ଥରେ ମହାଦେବଙ୍କର ଥରେ କରିଥିଲେ ଜଗନ୍ନାଥଙ୍କର ମୁଁ ନିଜେ ଦେଖିଛି ହେଇଟା ନିଜ ଦେଖ୍ ଖିଛି ଅନୁ-ଭବ କରିଚି।
ନିଜକୁ ଟିକେ ସ୍ପିରିଚୁଆଲିଟି ଫିଲ୍ ହୁଏ ସେ ସମୟରେ ଆଉ ଯେତେବେଳେ ଏଇବୁ ଜିନିଷ ଦେଖ।
ହଁ ଠିକ ଅନୁଭବ କରୁଛି। ତାପରେ ଛୋଟବେଳେ ବି ମୁଁ ଯୋଉ ଆସିଛି ଯେତେବେଳେ ଆମର ବିଦ୍ୟାଳୟରେ ପାଠ ପଢୁଥିଲୁ ତ ସେଇ ଟାଇ ବି ଆମେ ବୁଲିବାକୁ ଆସିଥିଲୁ ତ ସେଠି ସେମତି ପୁରା ଦଳ ଦଳ ହେଇକି ଆମେ ସେଠି ଖେଳୁ ବି? ଲହଡି ଭାଙ୍ଗିବା ଟାଇମ ରେ ଆମେ ଯେମିତି କବାଡି ହଉ ଖୋ ମାନେ ସେଇଭଳିଆ ଟାଇପ ର ଖେଳୁ।
ତମେ ମାନେ ଦେଶୀୟ ଖେଳ ଯେତିକି ରହିଲା ଯେମିତି ଖେଳି ହବ। ସେ ସବୁ ଖେଳ ସେଠି ଛାଦ ନୁହେଁ?
ପୁଅ ଘ୍ନନ ଘଟେ ଦି ଘଣ୍ଟା ଆମେ ସେଠି ସମୟ ଅତିବାହିତ କରୁ। ତ ସେଇ ଟାଇମରେ ଆମେ ସେଇ ଖେଳ ଆମେ ଖେଳୁ। ଭଲ ଲାଗେ ତାପରେ ଯେମିତି ମନ୍ଦିର ଗଢିବା। ଆ ଲହଡି ଆସିକି ତାକୁ ଯେମିତି ଭାଙ୍ଗି ଦିଏ ତ ଭାଙ୍ଗିଦବ। ଆମେ
ସେଟା ପ୍ରାୟ ଲୋକଙ୍କର ଗୋଟେ ହଉଛି ସ୍ମୃତି। ଯେ ମୁଁ ଗଡିିଥିବା ବାଲି ଘର ଭାଙ୍ଗି ଦେଇ ଚାଲିଗଲା ହଉଛି ସମୁଦ୍ର। ତା ତଳେ କିଛି ଲେଖି ଦିଅନ୍ତି ଆଉ ହଉଛି କିଛି ନି ହଁ କିଛି ଭିଡିଓଗ୍ରାଫି କରନ୍ତି ଦୌଡ଼ିକି ପଳାନ୍ତି। ଆଉ କିଛି ନାଚନ୍ତି ଏଇସବୁ ଜିନିଷ କର ତମେ ଆଉ ଭଲ ଲାଗେ ତମକୁ ସେ ସବୁ ଜିନିଷ ଆଉ।
ହଁ ଭଲ ଲାଗେ ଆଉ ଯେମିତି ଆମେ ଚାହିଁବା ଗୋଟେ ହଁ ଆମେ ଏମିତି ଭବିଷ୍ୟତ ରେ ଆମେ ଏଇ ଜିନିଷ ଟା ହବା କି ଆମେ ତ ଆମେ ସେଠି କଣ ଆମେ ଯେମିତି ଲେଖି ଦିଅନ୍ତି ସମୁଦ୍ରର ବେଳା ଭୂମି ଆସିକି ଆମେ ଗୋଟେ ଉ ଚିନ୍ତା କରନ୍ତି ହଁ ଏଇ ଜିନିଷ ଆମେ କଲେ ଏ ଜିନିଷ।
ଆଉ ଗୋଟେ ଜିନିଷ ତ ଯେମିତି ପୁରୀ କଥା ତମେ କହୁ ବର୍ତ୍ତମାନ ଯୋଉ କଥା କହୁଛ ପୁରୀ ସମୁଦ୍ର କଥା କହୁଛ। ପୁରୀ ସମୁଦ୍ର କୂଳରେ ବିଭିନ୍ନ ପ୍ରକାର ଖାଦ୍ୟ ବିକ୍ରି ହୁଏ। ଯେମିତି ହଉଛି ସମୁଦ୍ରର ଅ ଚିଙ୍ଗୁଡି ହଉ ସମୁଦ୍ରର ମାଛ ହଉ ସମୁଦ୍ରର ଅ ସମୁଦ୍ର ସାମଗ୍ରୀ ଯେମିତି ସମୁଦ୍ରରେ ଯୋଉ ଆମର ରହିଲା। ଇଏ ଆମିଷ ଖାଦ୍ୟ ସବୁ ବିକ୍ରି ହୁଏ ଆଉ ତାପରେ ଏ ସମୁଦ୍ର ଏ କିଛି ଦୂରତାରେ କିଛି ଝାଲମୁଢଡି ହଉ କିମ୍ବା ଦହିବରା ହଉ ଏସବୁ ଜିନିଷ ବିକି ହୁଏ ତା ଭିତରେ ତମକୁ କୋଉ ଜିନିଟା ଖାଇ ଭଲ ଲାଗେ ଦହିବରା ଖାଇ ନ ଭଲ ଲାଗେ ନା ଝାଲମୁଢ ଖାଇଲେ ଭଲ ଲାଗେ। ନା ହଉଛି ତମ ସମୁଦ୍ରିକ ଦ୍ରବ୍ୟ ଯେମିତି ଆମିଷ ଦ୍ରବ୍ୟ ଖାଇଲେ ଭଲ ଲାଗେ କଣ ଭଲ ଲାଗେ ତମକୁ? ହ୍ୟାଲୋ।
ହଁ।
ହଁ ଯେମିତି ମୁଁ ପୁରୀ ମୋଷ୍ଟଲି ଗଲେ ମତେ କଣ କହ ଭଲ ଲାଗେ? ଯେମିତି ମୁଁ ସମୁଦ୍ର ଠାରୁ ସମୁଦ୍ର ତ ସମୁଦ୍ର କୂଳ ତ ଯୋଉ କଥା କହିଲା ତମେ ସମୟ ବିତାଠୁ ଆରମ୍ଭ କରି ବାଲି ଘର ଗଢିବା ବାଲି ଘର ଭାଙ୍ଗିବା ପର୍ଯ୍ୟନ୍ତ ସେ ସବୁ ଭଲ ଲାଗେ। ତାପରେ ମତେ ପୁରୀର ପୁରୀ କି ଗଲେ ନିହାତି ସେଠିକାର ଯୋଉ ଆମର ଖାଦ୍ୟ ପୟ ଯେମିତି ହଉଛି ରସାବଳି ହଉ ସେଟା ମଧ୍ୟ ରସାବଳି ଅବଶ ନୁହେଁ। କ୍ଷୀରା କ୍ଷୀରା ଟା ଭଲ ଲାଗେ କ୍ଷୀସାଗର ଭଲ ଲାଗେ ଆ ଆଉ ହଉ ପେଡା ଖାଇ ନ ଭଲ ଲାଗେ ଆଉ ସେଠି ଯୋଉ ଆମର ଫେଣିୀ ଖଜା ଏଇସବୁ ମାନେ ପୁରୀ ଗଲେ ଖଜା ଖାଇଯାଇ ତ ତାହେଲେ ମାନେ ପୁରୀ ଆସିବାର ଫିଲିଙ୍ଗ ଟାକୁ ତିନି ଗୁଣ ବହୁତ କରି ନେଇଯାଏ। କାରଣ ସେ ଜାଗାକୁ ଅଧିକ ମହକୁ ସୃଷ୍ଟି କରେ ସେ ଖଜା ଟା ଆଉ ତାପରେ ଆ ସେଠିକାର ଗୋଟେ ଅଛି ମଟର ଝୋଳ ମଟର ଝୋଳ ଖାଇଲେ ମତେ ବହୁତ ଭଲ ଲାଗେ ମୁଁ ଖୋଜି ଖୋଜି ଯେତେ ବାଟ ହେ ଚାଲିବାକୁ ପଡେ ବି ମୁଁ ଖୋଜି ଖୋଜିି ଚାଲିକି ଯାଏ। ମୁଁ ତ ମେନଲି ଚାଲିବାକୁ ବହୁତ ଭଲ ପାଏ ସେ ସମୟ ସେ ଜାଗାରେ ବି ମୁଁ ବହୁତ୍ ଚାଲେ ତମକୁ ସେମିତି କଣ ଭଲ ଲାଗେ?
ହଁ ମତେ ବହୁତୁ ଜିନିଷ ଭଲ ଲାଗେ। ଆ ତମେ ଯେମିତି କହିଲ ଖଜା ମତେ ଭଲ ଲାଗେ ରଙ୍କ ଗଜା।
ଆଛା ଆଚ୍ଛା ସେ ସବୁ ଜିନିଷ ତମକୁ ଭଲ ଲାଗେ।
ହ ମତେ ରଙ୍କ ଭଜା ଭଲ ଲାଗେ ସମୁଦ୍ର କୂଳରେ ପଇଡ ପିଇବାକୁ ଭଲ ଲାଗେ ତାପରେ ଆଇସ୍କ୍ରିମ ତ ଖାଉ ବହୁତ ରେୟାରରେ ଖାଉ କମ ଖାଉ ଆମେ କିନ୍ତୁ ଆଇସ୍କ୍ରିମ ବି ଖାଉ। ତ ସେଠି ଯୋଉ ଛଣାଛଣି ଯୋଉ କୁହ ଆମିଷ ଯ ଇଏ ଯୋଉ ଜିନିଷ ଗୁଡାକ। ତ ଆମେ ଯଦି ମନ୍ଦିର ଦର୍ଶନ କରିସାରିଥିବୁ ଖାଉ। ଯଦି ମନ୍ଦିର ଦର୍ଶନ ନ କରିଥିବୁ ତାହେଲେ ଆମେ ସେ ସବୁ ଖାଉନା। ଯେହେତୁ ମନ୍ଦିର ଦର୍ଶନ ପୂର୍ବରୁ ଖାଆନ୍ତିନି ତମେ ଏ ତ ଜାଣିଛ ଆମର ତ ଏତା ଆମର ପରମ୍ପରା ତା ଆମେ ଖାଉ ନା ନହେଲେ ଆମେ ଥାଉ। ଆଉ ସେଇଟା ଆମିଷ ଟିକେ କମ୍ ନହେଲେ ବୁଲା ବୁଲି ଟା ମତେ ଟିକେ ବେଶୀ ପସନ୍ଦ।
ଏଟା ଗଲା ଗୋଟେ ଦର୍ଶନୀୟ ସ୍ଥାନ ଗଲା ମାନେ ତା ଇଏ ଯୋଉ ଆମର ଗୋଟେ ଆଧ୍ୟାତ୍ମିକ ପରିବେଶ ସହିତ ଦର୍ଶନୀୟ ସ୍ଥାନ ଏଇ ସ୍ଥାନ ଟି ଗଲା। ସେମିତି ଆକୁ ଛାଡିଦେଲା ପରେ। ଯେମିତି କହୁଛି ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟ କକୁ ଦର୍ଶନ କଲା ଭଳିଆ। ସେମିତି ମୁଁ ମୋ କଥା କହୁଛି। ବି ମତେ ଏ ଟିକେ ଏଇ ପାହାଡ ପର୍ବତ ଝରଣା ଏଇ ସବୁ ସ୍ଥାନ ଭଲ ଲାଗେ। ସେଇ ଭଳିଆ କୋଉ ସ୍ଥାନ ଯେମିତି ଯାଇଛ। ଯେ ତମେ କେବେ ଭୁଲି ହବନି ସେଠିକାର ଝରଣା ହଉ ପାହାଡ ହଉ। ସେଠିକାର ପରିବେଶ ଲୋକ କଥା ବା ଜନଜାତି ଏସବୁ ଜିନିଷ କୋଉଟା। ହଁ ସେଭଳି କୋଉ ଜାଗା ବି ଏମ୍
ଯାଇଛି ମୁଁ ଯେତେବେଳେ ପାଠ ପଢୁଥିଲି ଆମର। ଜି ଯେତେବେଳେ ପଡୁଥିଲି ତ ସେଇ ଟାଇମରେ ମୁଁ ଯାଇଥିଲି ଆଡଭେଞ୍ଚର କ୍ୟାମ୍ପ ଯାଇଥିଲି ଦଶ ଦିନ ପାଇଁ ଭୁ ତ ରାଜହଂସ ତ ସେ ଦଶ ଦିନ ରହିଛିି ସେଠି ଗଙ୍ଗା ନଦୀରେ ଆମେ ଗୁଡ ପ ସେ ଯୋଉ ଗଙ୍ଗା ନଦୀରେ ଯୋଉ ଡଙ୍ଗା ଯୋଉ ଆମର। କୁହନ୍ତି ଓଭର ଆଟିଙ୍ଗ୍ କରିଛୁ ପାହାଡ଼ ଚଢ଼ିଛୁ ଦିନକୁ ପଚାଶ କିଲୋମିଟର ଚାଳିଶ କିଲୋମିଟର ଚାଲିଛୁ। ଆଉ ତାପରେ ବହୁତୁ ପ୍ରକାର ଅଛି ସବୁ ବ୍ୟାୟାମ ଆକ୍ଟିଭିଟି ସବୁ ଆମେ କରୁ।
ମାନେ ତମକୁ ସ୍କୁବା ଡାଇଭିଂ ବି ଭଲ ଲାଗେ ନା କେବେ କରିନା। କରିଚ ନା କରିନା କେବେ ସ୍କୁବ ସ୍କୁବା ଡାଇଭିଂ। ସ୍କୁବା ଡ୍ରାଇଭିଂ ଯେମିତି କି ମୁ ଏ ମତେ ମାସ୍କ ନଗେଇକି ଅକ୍ସ ବ୍ୟାକ ସାଇଡର ଅକ୍ଜେନ ନଥାବି ନେଇକି ପାଣି ଭିତରେ ବୁ ଯିବା ପାଣିର କିଏଚର ଗୁଡାକ ସବୁ ଦେଖିବା ଆକ୍ଟି ଭେଞ୍ଚର ତୁ ଗ୍ଲାସ ଲାଗିଥାଏ ପାଣି ଯା କାରଣ ଆମେ ସବୁ ଜିନିଷ ଦେଖିପାରିବା ସେମିତି କେବେ କରିଛ ନା କରିନ?
ନାଇଁ ନାଇଁ ସେମିତି କେବେ ମୁଁ କରିନି। ସେମିତି କରିନି ଦେଖିଚି ଯାହା ଆମର ଦୂରଦର୍ଶନରେ।
ଆଚ୍ଛା ଆଚ୍ଛା ମୁଁ କିନ୍ତୁ ହୋଉଚି ଅ ଇଏ ମାନେ ସେ ସବୁର ସ ପ୍ରଶିକ୍ଷଣ ନେଇ ଯାଇଥିଲି। କିନ୍ତୁ କେବେ କରିନି କିନ୍ତୁ ମତେ ସବୁ ଜଣା ଅଛି କେମିତି କଣ କରନ୍ତି। ଯଦି ଭବିଷ୍ୟତରେ ସୁଯୋଗ କେବେ ମିଳେ ମୁଁ ଡ଼ି ତା କୁ କରିବା ନାଗି ଚେଷ୍ଟା କରିବି ଆଉ ତାପରେ ତମେ ଯେମିତି କହିଲ ଯେମିତି ପୁରୀ ସହରର କଥା କହିଲ ସେମିତି ନିଜେ କୋଉ ଖାଦ୍ୟ ପେୟ କଣ କରିକି ଖାଇନେ ବୋହୁତ ଭଲ ଲାଗେ? ଯେମିତି ଆଇଁଷ ହୋଉ କିମ୍ବା ନିରାମିଷ ହୋଉ କୋଉ ଖାଦ୍ୟ ଖା ଖାଇନେ ତମକୁ ଭୋଉତୁ ଭଲ ଲାଗେ?
ହଁ ମାନେ ପୁରୀରେ ତ ନା ଏମତି ଘରେ ବ ଘରେ।
ଲଚକମଣି ହଁ କୁହ କଣ ଖାଇନେ ଭଲ ଲାଗେ?
ହଁ ମତେ ଘରେ ଏମିତି ମାନେ ବର୍ଷା ଟାଇମ୍ ରେ ପ କୁଡ଼ି ବନେଇକି ଖାଇବାକୁ ଭଲ ଲାଗେ। ଆଉ ତମେ କେବେ ଖାଇଚ ଆମର କଦଳୀ ମଞ୍ଜା ପକୁଡ଼ି?
ହଁ ଖାଇଚି କଦଳୀ ମଞ୍ଜାରେ ତାକୁ ହୋଉଚି ଚପ୍ କରିକି ବୋଉ ଦିଏ। ଆଉ ହୋଉଚି ବେସନରେ ଛାଣିକି ଆଉ ତାପରେ ପକୁଡ଼ି ବି ସେଇ ଏକା। ସେମିତି ହେଇଥିବ ଅବଶ୍ୟ ପକୁଡ଼ି ଖାଏ କିନ୍ତୁ ଚପ୍ ଖାଇଚି।
ହଁ ଆଚ୍ଛା। ମଞ୍ଜାକୁ କୁଚ କୁଚ ଖୁଚ୍ ଖୁଚ କରିକି ତା ଥରେ ଖାଇବ ବଢ଼ିଆ ଲାଗିବ।
ତଥାପି କେମିତି କହିଲ ରେସିପି ଟା ତାର?
ଆ ତାକୁ ମାନେ ସେ ମଞ୍ଜାକୁ କୁଚ କୁଚ କରିକି କାଟିବ। ଅ ତାକୁ ସେ ଯୋଉ ତାର ସୂତା ଭଳିଆ ସବୁ ବାହାରେ ତାକୁ ସବୁ ଆଙ୍ଗୁଟିରେ ଗୁଡ଼େଇକି କାଢ଼ିବ। କାଢ଼ିକି ତା ହଁ ତାକୁ କାଟି ସାରିଲା ପରେ ତାକୁ ପୁରା ହାତରେ ଏମିତି ଦଳିବ ଛୋଟ ଛୋଟ ଛୋଟ ଛୋଟ ଆହୁରି ଯେତେ ଛୋଟ ଛୋଟ ହବ। ସେତେ ଭଲ ତା ଦେହରେ ଲୁଣ ଆମର ମା କଣ କରନ୍ତି ନା ଲୁଣ ଗୋଳେଇ ତାକୁ ଚକୁଡ଼ନ୍ତି ଚକୁଡ଼ିଲେ ହେଟା ସଫ୍ଟ ଲାଗେ।
ଓ ହଁ ତା ଖାର ଅଂଶଟା ଭାରି ପଳେଇ ଆସିବ।